ଆଜ୍ଞା, ଆଜ୍ଞା, ଆଉ ନିତ୍ୟ କାମ ସରିଗଲାଣି?
କଣ କହିଲ?
ନିତ୍ୟକ୍ରମ ସରିଲାଣି?
ହଁ, ହଁ ତମର
ଆଜ୍ଞା, ଆଜ୍ଞା, ଆଉ ଜଳପାନ କଲେଣି, ଆଜ୍ଞା, ଆଜ୍ଞା ନିତ୍ୟକ୍ରମ ତ ମୋର ସରିଲା । ଆଉ ଜଳପାନ ହେଇଗଲାଣି, ଆଉ କିଛି ସମୟ ପରେ ପଢାପଢି ତ ଚାଲି ରହିବ ।
କଣ କରୁଛ କି ଏବେ?
ହଁ ଏମତି ହିଁ ପଢାପଢି ଚାଲି ତ ରହିଛି, ଚେଷ୍ଟା ତ ଜାରି ରହିଛି ଆଗକୁ ବଢିବା ପାଇଁ ଆଜ୍ଞା, ଆଜ୍ଞା । ଆଉ କଣ କରିଥିଲେ?
ଏଇ କିଛି ନାଇଁ, ମୁଁ ଇଏ ବସିଥିଲି। ଆଉ ତମେ ଦେହ ଭଲ ଅଛି।
ଆଜ୍ଞା ଆଜ୍ଞା ଦେହ ସବୁ ଭଲ ଅଛି। କୋ କୁଶଳ ମଙ୍ଗ ଦୟାରୁ ସମସ୍ତ ଦେହ ଯତ୍ନ ର ରହିଛି। ଗରମ ତ ରହିଛି। ବହୁଳ ମାତ୍ରାରେ ରହିଛି କିନ୍ତୁ ବର୍ତ୍ତମାନ ବର୍ଷା ଆ ମଝିରେ ମଝିରେ ଯା ଆସୁଛି ସେଇଥିପାଇଁ ଟିକେ ଟିକେ ହାଲକା ଆ ଥଣ୍ଡା ତ ରହୁଛି। ନ ହେଲେ ଗରମ ବହୁତ ମାତ୍ରାରେ। ଆପଣଙ୍କ ଏରିଆରେ କେମିତି ରହିଛି ଗରମ।
ର ରହିଇବ ଆଉ। ଗରମ ଦିନ ବର୍ଷା କୋଉଠୁ ହବ ବର୍ଷା ହେଇଥିଲାକି ସିଆଡେ କାଲି?
ଆଜ୍ଞା ଆଜ୍ଞା ନିହାତି ଭାବରେ ବର୍ଷା ତ ରହିଛି। ଏଇ ଦୁଇ ତିନି ଦିନ ହବ ବର୍ଷା ଲାଗି ରହିଛି।
ହଁ।
ଆଜ୍ଞା ଆଜ୍ଞା ଆପଣଙ୍କ ଏରିଆରେ ବର୍ଷା ଆସିନି।
ନା କାଲି ତ ଉଠେଇଥିଲା ହେଲା ନା ଆଉ।
ଆଜ୍ଞା ଆଜ୍ଞା।
ହବ ଆଉ ବର୍ଷା ନା ହଁ। ଆ ଆପଣଙ୍କର।
ଆଜ୍ଞା ନିହାତି ଭାବରେ ବହୁତ ଭଲ ଅଛି। ଆଉ କଣ କରୁଥିଲେ।
କିଛି ନାହିଁ ଏ ଆସିଥିଲି କ୍ଲାସ କରିବା ପାଇଁ।
ଆଜ୍ଞା ଆଜ୍ଞା। ଆଚ୍ଛା ଜଳଖିଆ ଖାଇଲେନି?
ମୁଁ ଖାଇସାରିଲିଣି ତମେ ବନ ଖାଇନା ବୋଧେ।
ଆ ଖାଇ ସାରିଲେଣି। ଖାଇବା ସରିଗଲାଣି ଖାଇବା ସରିଗଲାଣି। ଆପଣଙ୍କ ସହିତ କଥା ହବା ପରେ ପଢାପଢି କରିବା।
ଯାହା କୁ ସେଇଆ।
ଆଜ୍ଞା ଆଜ୍ଞା ପଢାପଢି ତ ଜାରି ରହିବ ଆଗକୁ ଚେଷ୍ଟା ତ ଜାରି ରହିଛି।
ଆଉ ସେଟା କଣ କରିପାରିବା ସେଟା ତ ସବୁବେଳେ ଚେ ଷ୍ଟା ଜାରିରହିବ।
ଆଜ୍ଞା।
ଜଲଦି।
ଆଉ ଆମ ରଥଯାତ୍ରା ଆ। ବିଷୟରେ କିଛି କହିବେ।
ତମେ କୁହ।
ଆଜ୍ଞା ଆଜ୍ଞା ରଥଯାତ୍ରା ତ ଏବେ ଆଗକୁ ଆସିବାକୁ ଯାଉଛି। ଶ୍ରୀ ଶ୍ରୀ ଶ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସବୁ ପୁସ ଳ ମଙ୍ଗଳ ଭାବେ ରହିଛି ଆଉ ତାଙ୍କରି ଆରାଧନାରେ ତ ସମୟ ଚାଲିଛି ଆଉ ତାଙ୍କର ଦର୍ଶନ। ପାଇଁ କେବେ ଯାଇଛନ୍ତି ତାଙ୍କ ପାଖକୁ।
ହଁ।
ଆଜ୍ଞା ଆଜ୍ଞା ପୁରୀ ଯାଉଛନ୍ତି।
ହଁ।
ଆଜ୍ଞା ଏଇଥର କଣ ନି-ନିଶ୍ଚିତ ଭାବରେ ନିହାତି। ଯାଉ ଆଉ ଏଇଥର କଣ ମାନେ ସେମିତି କଣ ଭାବିଛନ୍ତି?
କିଛି ନାହିଁ।
ଆଜ୍ଞା ଆଜ୍ଞା।
ସମୟ ବି ଅଛି।
ଆଜ୍ଞା ଆଜ୍ଞା।
ତମ ଘର କୋଉଠି ଭାଇ?
ଆମ ଘର ତ ଓଡିଶାରେ ହିଁ ଆପଣ?
ଓଡିଶା କୋଉ ଜାଗା?
ଆମର ଏଇଟା ରହିଛି ଏଇ କନ୍ଧମାଳ ଡିଷ୍ଟ୍ରିକ୍ଟ।
ହଁ।
ଆପଣଙ୍କର?
ଆମର କେଦ୍ରାପଡ଼ା।
ଆଜ୍ଞା ଆଜ୍ଞା। ଆଉ ରଥଯାତ୍ରା ବିଷୟ ରେ ଆଉ କଣ କହି
ତମେ କୁହ?
ଆଜ୍ଞା ଆଜ୍ଞା ତ ରଥଯାତ୍ରାରେ ଯୋଉ ଭଳି ଭିଡ ରହୁଛି। ତ ଯୋଉଭଳି ମାତ୍ରାରେ ଲୋକ ଆଜ୍ଞା ଆଜ୍ଞା। ଏବେ ତ ଯି ଯିବା ପାଇଁ ସମସ୍ତେ ବ୍ୟବସ୍ଥା କରୁଥିବେ। ଆଉ ସବୁ ଏରିଆରେ ତ ମହାପ୍ରଭୁଙ୍କ ପ୍ରତି ହଁ ଆରାଧନା ଚାଲି ରହିଛି। ଆ କେବଳ ଯିବା ବୋଲି ନାହିଁ ମନରେ ଭକ୍ତି ଥିବା ଦରକାର।
ହଁ ସେଟା ବି ତ ସତ।
ମନରେ ଯଦି ଭକ୍ତ ଭକ୍ତି ଅଛି ଭକ୍ତଙ୍କ ପ୍ର ତି ଆଶା ବିଶ୍ୱାସ। ଲାଗି ରହିବ ଆଉ ଏମିତି ତ ପୁରୀ ଆଉ କିଛି କହିବେ?
କଣ କହିବ ଚାଲିଛି ତ ଆଉ ଓଡିଶାରେ ଆଉ କଣ କହିବ? ଆଉ ତୁ ଦେଖୁଛ ଆଉ ଜାଣୁଛ ଆଉ।
ଆପଣ କଣ କରୁଛନ୍ତି ପଢାପଢି କରୁଛନ୍ତି?
ହଁ ଜାର ରହିଛି।
ଆଜ୍ଞା ଆଜ୍ଞା। ପଢାପଢି ତ ଏମିତି ତ ଚାଲି ରହିବ ହିଁ। ଏଇଟା ତ କେବେ ମଧ୍ୟ ସରିବ ନାହିଁ ଯେତେ ପଢିଲେ ମଧ୍ୟ ମଧ୍ୟ ପଢା କେବେ ସ ସମାତ ହିଁ ନାହିଁ। ନିତିଦିନ ନିତ୍ୟ କାମ ଭଳି ନିତି ଦିନ ପଢାପଢି ତ କରିବାକୁ ପଡୁ ଥିବ ହିଁ ନିତିଦିନ। ଆଉ ଏହାର ତ ସମାପ୍ତ ନାହିଁ। ଚେଷ୍ଟା ତ ଜାରି ରଖିବା ସମସ୍ତଙ୍କ ଆଜ୍ଞା ଆଜ୍ଞା ସମସ୍ତଙ୍କର ଏଇଟା ତ ଜାରି ରହିଛି ଜାହିର ଜାରି ରହିବା ଦରକାର ମଧ୍ୟ। ଆଉ ଚେଷ୍ଟା ତ ସମସ୍ତେ କରୁଛନ୍ତି। ସମସ୍ତଙ୍କ ପ୍ରତି ଆଶା ବିଶ୍ଵାସ ରହିଛି। ଆଉ ପେସା ମନରେ କେମିତି?
କେମତି ଅଛନ୍ତି? ଭଲ ଅଛନ୍ତି ତମ ଫ୍ୟା୍ମିଲ କେମିତି ଭଲ ଅଛନ୍ତି ସମସ୍ତେ? ହଁ
ନା ମଧ୍ୟ ଆଶା କରିଛି ଆନନ୍ଦିତ ଭାବରେ କଟିବ।
କାଲି ମିଳିବ ହଁ ଆରାମ ରେ କିଟିବ ଦିନ।
ସେସବୁ ଭଲ ଅଛନ୍ତି।
ଉଁ ଆପଣଙ୍କ ଦୟାରୁ।
ଆଜ୍ଞା ଆଜ୍ଞା ସେଇ ଠାକୁରଙ୍କ ଦୟାରୁ ତ ସମସ୍ତ କୁଶଳ ମଙ୍ଗଳ ସମୟ ଚାଲିଛି। ଆଉ ଭଲ ରେ ଅଛନ୍ତି ସମସ୍ତେ। ଆଶା କରୁଛି ଆପଣମାନଙ୍କ ମଧ୍ୟ ଦିନ ଭଲ କଟିବ।
ଉଁ।
ଆପଣ ଏବେ କଣ ପଢାପଢି କରିବେ।
କରିବି ହୁଏ ନାହିଁ କରିବି ଦଶଟା ପରେ ଆଉ।
ଆଜ୍ଞା ଆଜ୍ଞା ପଢାପଢି ତ କରିବା ନିହାତି ଆବ ଭାବେ ଦରକାର ରାନୁ ରହିଛି ମୁଁ ମଧ୍ୟ
ଆଜ୍ଞା ଆଜ୍ଞା ନିହାତି ଭାବରେ
ପଢାପଢି ତ ଚାଲୁ ନ ରହିଲେ ଆଗକୁ ଆମେ ବଢି ପାରିବା ନାହିଁ ଏଇଟା ନିହାତି ଏହା ତ ସତ୍ୟ ଆଉ କରିବାକୁ ତ ପଡ଼ିବ ହିଁ। ଆଉ ଯୋଉଭଳି ଆଜିିକାଲି ଦୁନିଆରେ ପ୍ର ତିଶତ ଯୋଉଭଳି ବୃଦ୍ଧି ପାଉ ସେଇ ବୃଦ୍ଧିକୁୁ ଛୁଇଁବା ବହୁତ କଷ୍ଟକର ମନେ କରୁଛି।
ପଞ୍ଚମ ଟା ଭାରି କଷ୍ଟ।
ହୁଁ ଆଜ୍ଞା ଆଜ୍ଞା ବହୁତ କଷ୍ଟ। ଏଇ ସେଇ ପ୍ରତିଶତ କୁ ଛୁଇଁବା ଆଶା ଭଳି ବିଶ୍ୱାସ ରଖିକି ଆଗକୁ ବଢ଼ିବାକୁ ପଡ଼ୁଛି।
ସେଇଟା ତ ସତ। ଦରକାର।
ନିତିଦିନ କରିବାକୁ ତ ପଡୁଛି। ଆଗକୁ ମଧ୍ୟ ଚେଷ୍ଟା ଜାରିରହିବ।
ହୋଇଛି ହୋଇବ ହୋଇଥିବ ବି।
ଆଉଁ ଆପଣଙ୍କ ଆଡେ ଆଜ୍ଞା।
ଏଇନେ ଖରା ହେଇଥିଲା ଏବେ ପୁଣି ବର୍ଷା ପବନ ଉଠେଇଲାଣି।
ଆଜ୍ଞା ଆଜ୍ଞା। ମେଘର ତ ପାଗ କହି ହବନି କେତେବେଳେ ବର୍ଷା କେତେ
ପରିବର୍ତ୍ତନ ହଉଛି ବର୍ଷା ଖରା ପାଗରେ। ପରିବର୍ତ୍ତନ ତ ଲାଗି ରହିଛି। ଆଗକୁ ଆହୁରି ପୁଣି ବର୍ଷା ଆସିବାର ଅଛି।
କେମିତି କଣ ପଢାପଢି କରୁଛନ୍ତି।
ଚାଲିଛି ତ ଆଉ।
ଆଜ୍ଞା ଆଜ୍ଞା। ଚାଲି ରହିବ ଆଉ ଚେଷ୍ଟା ତ ଜାରି ରଖିବା ଦରକାର।
ସେଟା ନ ରଖିଲେ କିଛି ହବ ନା ଆମକୁ କିଏ ଫୋକସ କଲେ ଆମର ବି। ଇଚ୍ଛା ଥିବା ଦରକାର କରିବୁ ଆମେ।
ଆଜ୍ଞା ଆଜ୍ଞା ଘରେ ପଢୁଛନ୍ତି। ଘରେ ପଢୁଛନ୍ତି ନା ବାହାରକୁ ଯାଉଛନ୍ତି।
ନା ନା ବାହାରକୁ ଆସୁଛି।
ଆଜ୍ଞା ଆଜ୍ଞା ନିହାତି ଭାବରେ କାହିଁକି ନା କିଏ। ହୁଁ ଯଦି କିଛି। ପରିବର୍ତ୍ତନ ହବାକୁ ପଡିବ ତାହେଲେ ବାହାରକୁ ତ ଯିବାକୁ ହିଁ।
ଏଟା ତ ସତ।
ଆଜ୍ଞା ଘରେ ବସିିଲେ ପରି ବର୍ତ୍ତନ ହବା ବି କଷ୍ଟକର ମନେ ହଉଛି।
ହଁ।
ଆଜ୍ଞା ଆଜ୍ଞା। ମନରେ କଣ ସନ୍ଦେଶ ସନ୍ଦେହ ରହିଲେ ଆଗକୁ ବି ବଢି ପାରିବାନି ସେଇଠି ହିଁ ଆମେ। ସ୍ତବ ହେଇଯାଇଥାଉ ସେଥିପାଇଁ ଆମକୁ ବାହାରକୁ ତ ଯିବାକୁ ହିଁ ପ